ହ୍ୟାଲୋ ହଁ ଆଜ୍ଞା କେମିତି ଅଛନ୍ତି? କେମିତି ଅଛନ୍ତି?
ଭଲ ଅଛି ଆଜ୍ଞା।
ହଁ ହଁ ହଁ ଆଉ ଖାଇଲେଣି?
ହଁ ଆଜ୍ଞା ଖାଇ ସାରିଲିଣି ଆପଣ ଖାଇଲେଣି?
ହଁ କଣ ଆ ଯାହା ସେ ଭଗବାନ ଜଗନ୍ନାଥ ତାଙ୍କ କୃପାରୁ ଯାହା ମିଳିଲା ଟିକେ ଟିକେ ଖାଇଦେବା କଥା ଆଉ। ଆଉ କଣ ଖାଇଥିଲେ ଆପଣ?
ମୁଁ ଆଜ୍ଞା ଭାତ ଡାଲି ସନ୍ତୁଳା ଖାଇଥିଲି ଯେହେତୁ ଆଜି ସୋମବାର।
ହଁ ହଁ ହଁ ଠିକ ଠିକ ସ ତୁଳ ଟା ନିହାତି ଭାବେ ଆମର ଦେହ ପାଇଁ ଗୋଟେ ବହୁତ ଉପଯୋଗୀ ଜିନିଷଟିଏ। ବ ମତେ ଲାଗୁଛି ଆପଣ ବହୁତ ମାନେ ଦେହ ପ୍ରତି ହିତକାରକ ଜିନିଷ ଗୁଡା ହିଁ ବହୁତ
ଆଜ୍ଞା ଆପଣ ଯେମିତି କହିଲେ ସନ୍ତୁଳାରେ ବିଭିନ୍ନ ପ୍ରକାର ପନିରିବା ପଡି ଥାଏ ସେଥିପାଇଁ ତାହା ଶରୀରକୁ ନିହାତି ପ୍ରକାରେ ସମସ୍ତ ପୋଷକ ତତ୍ଵରେ ଭରପୁର ଦେଇଥାଏ।
ନିହାତି ନିହାତି।
ଏହା ଦ୍ଵାରା ଆମର ପ୍ରତିରୋଧକ ଶକ୍ତି ତି ବଢେ। ଏବଂ। କାର୍ଯ୍ୟ ଦକ୍ଷତା ବଢ଼ିଥାଏ।
ହଁ ହଁ ହଁ ଠିକ ଠିକ କହିଛନ୍ତି। ଆଉ। ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଆଜ୍ଞା ଭଲ ଅଛ ଅଛନ୍ତି, ଆପଣଙ୍କ ଘରେ ସମସ୍ତେ ଭଲ
ସବୁ କୁଶଳ ମଙ୍ଗଳ ସବୁ ସେଇ ଜଗନ୍ନାଥଙ୍କ କୃପା ାରୁ ସମସ୍ତେ ଭଲ ଅଛନ୍ତି।
ଆଉ କୁନା ମୁନା?
ହଁ ହଁ ହଁ କୁନା ମୁନା ସବୁ ଭଲ ଅଛନ୍ତି ଆଉ କେମିତି କଣ ଚାଲିଛି ଆପଣଙ୍କ ବେପାର ଟା କେମିତି କଣ ଚାଲିଛି?
ବେପାର ର କଥା ଆଜ୍ଞା
ହ ବଢିଆ ମାନେ ଆପଣ ତ ବଢିଆ ଭଲ ବେପାରଟି ଆପଣ ଧରିଛନ୍ତି ଭଲ ବେପାରଟି ଆପଣ ଧରିଛନ୍ତି ମାନେ ାନ ଯୋଉ ଚା ଦୋକାନ ଟା ଆପଣ ସେ ଯୋଉ ଛକ ଉପରେ ଯୋଉ ପକେଇଛନ୍ତି ଆ ମୁଁ ବହୁତ ଚାରି ମାନେ ବି ବିଶ୍ଵାସ କରିବେନି ଦଶ ପନ୍ଦର ଜଣଙ୍କ ଠୁ ଶୁଣିଲିଣି ଯେ ବହୁତ ମାନେ ବହୁତ ସ୍ଵାଦିଷ୍ଟ ଚା ବନଉଛନ୍ତି।
ହଁ ଆଜ୍ଞା ଲୋକ ତ ସମସ୍ତେ ଦେଖିକି କୁହନ୍ତିୁ ଆମର ଚାହା ବହୁତ ଭଲ ସୁନ୍ଦର ବୋଲି। କିନ୍ତୁ ଲୋକ ଗହଳି ଦେଖିକି ସେଇଟା ଚିନ୍ତା କରୁଛନ୍ତି। କିନ୍ତୁ ବେପାରର ପରିସ୍ଥିତି କେତେ କେତେ କଣ ପଇସା ଆମେ କମାଉଛୁ ସେଇଟା ଆମକୁ ହିଁ ଜଣା। ଆଜି ବେପାର ଗୋଟେ
ଆଜ୍ଞା ଏଇ ଯୋଉ କଥା କହୁଛନ୍ତି ବୁଝିଲେ ନାଁ ଆଁ। ଆପଣ ତ ବଢିଆ ଆଛା ଖାସା ପଇସା କମଉଥିବେ ସେଇଥିପାଇଁ ତ ଏତେ ଗହଳି ହଉଛନ୍ତି ଲୋକମାନେ ହଁ। ପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ ଅଛି। ଅଛି ଆପଣଙ୍କ ଉପରେ। ଆଉ ଏଇ ଯୋଉ ଏଇ ଯୋଉ କଳା ଚା ଟି ଯୋଉଇ କ ଆମର କଳା କଫିଟି ଯୋଉ କରୁଚନ୍ତି ଆହା ହା ହା। ମୁଁ ଥରେ ଯାଇଥିଲି ଯୋଉ ଖାଇଥିଲି ବହୁତ ସ୍ଵାଦିଷ୍ଟ ଲାଗିଥିଲା। ମାନେ ଦେହ ପାଇଁ ମଧ୍ୟ ବହୁତ ଉହିତ କରି, କାରଣ ମୋର ମନେ ଅଛି ରାତି ଦଶଟା ହେଇଥିଲା ବୋଧେ ମୁଁ ଯାଇଥିଲି ସେଇପଟେ ସେବେଠୁ ହିଁ ବୋଧେ ଆମର ସମ୍ପର୍କ ଗଢି ଉଠିଥିଲା ନେଇକି। ହାଲୋ ହ ହଁ ହଁ ସେଇ ଯୋଉ ଦଶଟା ରାତିରେ ଯାଇଥିଲେି ମତେ ମାନେ ଯୋଉ ବହୁତ ନିଦ ଲାଗୁ ଥାଏ। ମୋତେ ବାଇକ୍ ଜର୍ଣି କରି କରି ଆହୁରି ମୋତେ ଆହୁରି ଶହେ କିଲୋମିଟର ବୋଧେ ଯାତ୍ରା କରିବାର ଥିଲା। ତ ଯୋଉ କଳା ଚା କଫିଟି ଆପଣ ବନେଇକି ମୋତେ ଦେଇଥିଲେ ଓହ। ମାନେ ଆଉ ନିଦ ଫିଦ ସବୁ ଛାଡିକି ମତେ ପଳେଇଥିଲା ବହୁତ ଭଲ ଲାଗିଥ ଥିଲା ସେବେଠୁ ତ ଆମର ସମ୍ପର୍କ ଗଢ଼ି ଉଠିଥିଲା ଆଉ। ଆମେ ଗୋଟେ ଘନିଷ୍ଠ ବନ୍ଧୁ ହେଇ ଯାଇଥିଲେ ଆମେ।
ସେ କଥା ସତ କଥା ସେଦିନ ବର୍ଷା ବି ହଉଥିଲା ବର୍ଷା ର୍ଷାରେ ପ୍ରବଳ ଥଣ୍ଡା ହଉଥିଲା ଆପଣ ପୁରା ଥରିକି ବର୍ଷାରେ ଡ଼ା ହେଇକି ଆସିଥିଲେ। ମୁଁ ବି ଦୋକାନ ବନ୍ଦ କରିବା କରୁଥିଲି। କିନ୍ତୁ ଯେହେତୁ ଆପଣଙ୍କର ଦୟନୀୟ ପରିସ୍ଥିତି ଦେଖିକି ମୁ ପୁଣି ଥରେ ଦୋକାନ ର ବନ୍ଦ ହେଇଥିବା ସେ ଗ୍ୟାସ ଚୁଲାକୁ ପୁଣି ଥରେ, ଖୋଲା କରି ମୁଁ କାର୍ଯ୍ୟ କରିବାରେ ଷ୍ଟାର୍ଟ କରି ଦେଇ
ଏକଦମ ଏକଦମ ଠିକ କହିଚନ୍ତି, ମାନେ ଆପଣଙ୍କର ଏଇ ଯୋଉ ହଁ ହଁ ହଁ। କୁହନ୍ତୁ।
ପାଣି ବି ନ ଥିଲା ସେଦିନ। ବାଧ୍ୟ ହୋଇ ପାଖ ଦୋ କାନରୁୁ ବୋତଲ ପାଣି କିଣି ଆଣି, ଚା ବନେଇବାର ଷ୍ଟାର୍ଟ କରିଥିଲି। ଚା ପତି ଯେହେତୁ ସରିଯାଇଥି ଲା। କଫି ବନେଇଲିି। କଳା କଫିଟି ହୋଇଥିଲା।
ହଁ କଳା କଫିଟି ମାନେ ଆଜି ଯାଏଁବି ମତେ ହଁ ହଁ ହଁ କାରଣ ଆମେ ଆଉ କିଏ ଥିଲୁ। ଲୋକ ନଥିଲେ ନା ଆପଣଙ୍କ ଠିକ ମନେ ଥିବ ଯେ ଆମେ ଦିଇ ଜଣ ବସିକି ମାନେ କଫି ସେୟାର କରିଥିଲେ, ଆଉ ମତେ ବୋହୁତ ମାନେ ଆପଣଙ୍କର ବ୍ୟବହାର ଟା ବୋହୁତ ମାନେ ମନକୁ ପାଇଯାଇଥିଲା, ସେଇଥିପାଇଁ ବୋଧେ ସେଇ ଅଞ୍ଚଳର ଲୋକ ଆପଣଙ୍କୁ ଏତେ ଭଲ ପାଇବା ଦୋଉଚନ୍ତି, ଆଉ ମାନେ ସକାଳ ହେଲା ମାତ୍ରେ ବୋଧେ କେତେବେଳେ ଆପଣ ଖୋଲୁଚନ୍ତି, କଣ କେମିତି ଦିନଚର୍ଯ୍ୟା ରହୁଚି ଆପଣଙ୍କର ଆ ମୋରତ ବିଶେଷ ଭାବେ ସେଦିନ କଥା ହେଇ ପାରିନଥିଲି। ବୋଧେ ଛକାଳ ଛଅଟା ରେ ନା ଆଉରି ଜଲ୍ ଆଜ୍ଞା।
ଖରା ହୋଉ ବର୍ଷା ହୋଉ ଶୀତ ହୋଉ ଆମେ ଖୋଲିବା ପାଇଁ ବାଧ୍ୟ ହୋଉ। ଯେହେତୁ ଏଠି ମୁଁ ପ୍ରଥମକୁ ଆପଣଙ୍କୁ କୋହୁଚି, ଯେହେତୁ ଏଠି ସକାଳୁ ଗାଡି ଗୁଡାକ ଯାତ୍ରୀ ଗାଡିରେ ଯାତ୍ରୀ ଗୁଡା ଓହ୍ଲୁଚନ୍ତି ଆମେ ଦୋକାନ ସକାଳୁ ଖୋଲିବାଟା ବାଧ୍ୟ। ସେ ଖରା ହୋଉ କିମ୍ବା ବର୍ଷା ହୋଉ। କିମ୍ବା ଯେତେ ବଡ। ଶୀତ ଦିନ ବେଳେ ବେଳେ ଟେମ୍ପରେଚର ତାପମାତ୍ରା ତିନି, ତିନି ଚାରି ସେଇ ସମୟରେ ମଧ୍ୟ ବି ଆମେ ସକାଳୁ। ଖୋଲିବାକୁ ବାଧ୍ୟ ହୋଉ। ଇଚ୍ଛା ନଥାଏ ସକାଳୁ ଶଯ୍ୟା ତ୍ୟାଗ କରିବାକୁ ଇଚ୍ଛା ନଥାଏ କିନ୍ତୁ କଣ କରିବା କର୍ମ ଆମ ଜୀବନ କର୍ମ ଆମେ ରହିଚୁ ଏଇ କର୍ମରେ ସକାଳ ତିନିଟାରୁ ଉଠି ନିଜର ଗାଧୁଆ ପାଧୁଆ କାର୍ଯ୍ୟକ୍ରମକୁ ସରି ବୁଝିଲେ ଯାହା ଯାହା ଆମର ସାମାନ ଦରକାର ଅଛି। ଦୋକାନ ପାଇଁ ସେଗୁଡାକ କ୍ଷୀର ଚାହା ପତି ସବୁ ଯାକ ଧରି ଆସି ଆମେ ସ ସକାଳୁ ଭଗବାନଙ୍କ ନାଁ ନେଇ ପ୍ରଥମେ ଦୋକାନ ଖୋଲିଥାଉ। ତାପରେ ଦୋକାନ ମୁହଁରେ କିଛି ପାଣି ମୁନ୍ଦା ପକେଇ ଦୋକାନ ର ସଟରଟିକୁ ଟେ କିଥାଉ। ବୁଝିଲେ ତାପରେ ଭଗବାନ ଙ୍କ ନାମ ସୁମରଣ କରି ଆମେ ଦୋକାନଟିକୁ ଖୋଲି ପ୍ରଥମେ ଚୁଲାଟିକୁ ଚୁଲାଟିକୁ ନିଆଁ ପ୍ରଦାନ କରି ମାନେ କାମ ଆରମ୍ଭ କରୁଥାଉ।
ନିହାତି ନିହାତି।
ଗୋଟେ ବଡ ହଣ୍ଡାରେ ପାଖାପାଖି ଯୋଉଠି ଆମର ପଚାଶ ଜଣ ଚା ପିଇ ପାରିବେ। ସେଥିରେ ଆମେ ପାଣି
ରେ କରନ୍ତି ନାଇଁ କି
ଆଜ୍ଞା ଆଜ୍ଞା।
ଆରେ ଆରେ ମାନେ ପଚାଶ ଜଣ ଚା ପିଇ ପାରିବେ ମାନେ ତ ବହୁତ ବଡ଼ ହିଁ ହାଣ୍ଡା ହେଇଗଲା। ବୋଧେ ଆପଣ ପିତଳ ହଣ୍ଡା ଟିଏ ବ୍ୟବହାର କରୁଛନ୍ତି ମୋର ଯେତିକି ମନେ ଅଛି।
ଆଜ୍ଞା ପାଖାପାଖି ପିତ୍ତଳ ହଣ୍ଡାଟି ଆଜ୍ଞା ଆକଚୁଆଲି ଦେହ ପାଇଁ ବହୁତ ଭଲ। ପିତଳ ରେ ପିତ୍ତଳରେ ଯୋଉ ପ୍ରକାର ଆମର ମେଟାଲ ଗୁଡାକ ରହିଛି। ତାର ବାଷ୍ପଟି ଆମର ବାଜିଲେ ଦେହ ପାଇଁ ତାହା ଆମର ଦେହରେ ଯୋଉଟା ଆମର ଯୋ କହୁଛନ୍ତି ସୂକ୍ଷ୍ମ ଭିଟାମିନ୍। ବୁଝିଲେ ଜିଙ୍କ ମେଗ୍ନେସିୟମ ସେଗୁଡା ଆମ ଦେହକୁ ପ୍ରଦାନ କରୁଥାଏ। ସେଇଥିପାଇଁ ମୁଁ କେବଳ। ପିତ୍ତଳ ହଣ୍ଡାରେ ହିଁ ସବୁ ଜିନିଷ ବନାଏ। ବୁଝିଲେ ସେଠିରେ ଆମେ ପାଣି ପକେଇ ଦେଇ ବୁଝିଲେ ପାଣି ଟିକେ ଆଁ ଆସିଲେ ଫୁଟି ଆସିଲେ। ସେଥିରେ ଅନ୍ୟାନ୍ୟ ଚାପତି ଏବଂ କ୍ଷୀର ପକେଇ ଚାହାଟି ପ୍ରସ୍ତୁତ କରୁଥାଉ। ଏହା କରୁ କରୁ ଶୀତ ଦିନ ଯେହେତୁ ଟିକେ ଅ ତାର ବାସ୍ନା ଟା ବାଜିଲେ ଦେହ ବି ସତେଜ ଲାଗିବ ମନ ବି ସତେଜ ଲାଗିବ। ନି
ଆହା ଠିକ କଥା କହିଚନ୍ତି ଏକଦମ ଠିକ୍ କଥା କହିଚନ୍ତି ଆଜ୍ଞା ଆଜ୍ଞା।
ସେଇଟା ଆମେ ଆରମ୍ଭ କରିଦବୁ। ପୁଣି ତାପରେ ଲୋକ ବିଭିନ୍ନ ପ୍ରକାର ଲୋକ ଆସନ୍ତି। ବିଭିନ୍ନ ପ୍ରକାର ନିଜର ଜୀବନର କାହାଣୀ କୁହନ୍ତି କିଏ ଭଲ ଥାଏ କିଏ ଖରାପ ଥାଏ କିଏ କାଁ ର କଣ କାହାର କଣ ସୁବିଧା ଥାଏ? କାହାକୁ ଜର ହୁଏ କାହାକୁ ଥଣ୍ଡା ହୁଏ କିଏ କୌଣସି କାମରେ ହସ୍ପିଟାଲ ଯାଇଥାଏ। କିଏ ଆସିଥାଏ ଏଭଳିଆ ନି ଜର ସବୁ ଯାକ ଦୁଃଖ ସୁଖ ଲୋକ ଆମକୁ କୁହନ୍ତି, ବାଣ୍ଟନ୍ତି। ଏହା କରୁ କରୁ ଚା କରୁ କରୁ ବୁଝିଲେ ଲୋକଙ୍କୁ ଚାହା ଦଉ ଦଉ ସକାଳେ ଛଅଟା ହେଇଥାଏ। ସକାଳ ଛଅଟା ହେଇଯାଏ ବୁଝିଲେ ସକାଳ ଛଅଟା ହେଲା ପରେ ପୁଣି ମତେ ବହୁତ ହାଲିଆ ଲାଗେ। ତାପରେ ମୁଁ ଟିକେ ସମୟ ବସି ବସି ପଡ଼େ। ବୁଝିଲେ ପୁଣି ସକାଳ ଛଅଟା ସକାଳ ରୁ ଆପଣ ଦେଖିଥିବେ କିଛି ଲୋକ ମଣିିଙ୍ଗ ୱାକ ରେ ବାହାରନ୍ତି।
ହଁ ଠିକ ଠିକ ଏକଦମ ଏକଦମ ଠିକ କଥା କହିଚନ୍ତି ଏକଦମ ଠିକ କହିଚନ୍ତି। ହଁ ତ ପୁଣି ସେମାନଙ୍କର ସେବାରେ ପୁଣି ଆପଣ ଲାଗିଯାଆନ୍ତି ଆଉଥରେ ନାଇକି। ମୋର ମନେ ଅଛି ସେଦିନ ଟିକେ ଗୋଲମରିଚ ମୁଁ ଏକ୍ସଟ୍ରା ମାଗିକି ଖାଇଥିଲି। ଆଉ ଲୁଣ ମଧ୍ୟ ଟିକେ ଏକ୍ସଟ୍ରା ପକେଇଥିଲେ। ସବୁ ଜିନିଷ ଆପଣଙ୍କ ପାଖରେ ପୁରା ଉପ ଲବ୍ଧ ହେଇକି ଅଛି।
ଆଜ୍ଞା କେବଳ ଆଜ୍ଞା ଚା ବିକିଲେ ବେପାର ହବ କି ତା ସହିତ କିଛି ବିସ୍କେଟ ରଖିବାକୁ ପଡିବ ଯୋଉମାନେ ସକାଳୁ ଆସୁଛନ୍ତି ଛୋଟ ସାବୁନ ତେଲ ଏବଂ ବିଭିନ୍ନ ପ୍ରକାର ଆସବା ପତ୍ର ଜିନିଷ ଯେମିତିକି ଦନ୍ତମଞ୍ଜନ
ହଁ ହଁ ହଁ ହଁ ହଁ ହଁ ହଁ ନିହାତି ନିହାତି କାରଣ ଆପଣ ସେଇଟା ମାନେ ହଁ ପର୍ଯ୍ୟଟନ ସ୍ଥଳୀରେ ବି ସିଏ ଗୋଟେ ଯାଉଛି ନା? ତେଣୁ ଏ ଯୋଉ ଆମର ଲୋକମାନେ ସବୁ ଯୋଉ ଭୁବନେଶ୍ୱର କଟକ ଆଡୁ ଯୋଉ ଯାଆନ୍ତି ଭୁବନେଶ୍ୱର କଟକ ଆଡୁ ସେମାନେ ଟିକେ ଚାହାନ୍ତି ଯେ ଆମେ କିନ୍ତୁ ଟିକେ ଦେଶୀ ଭଳିଆ ଟିକେ କିଛି ଦିନି ଜି ଆସିବୁ ସେଇ ଅଞ୍ଚଳରେ ତେଣୁ ସେମାନେ ଟିକେ ସେ ଯୋଉ ଦନ୍ତମ ଦାନ୍ତ କାଠି ଟିକେ ସେମାନେ ଖୋଜନ୍ତି ଅତି କ ସେମାନେ ସେମାନଙ୍କ ମନ ଜାଣିକି ଆପଣ ଜିନିଷ ଟାକୁ ରଖିଛନ୍ତି ମାନେ ନିହାତି ଭାବେ ଆପଣଙ୍କ ପ୍ରଶଂସନୀୟ ଯୋଗ୍ୟ ଆପଣ ଏଇ ଯୋଉ ଆପଣ ଯେଉଁ ପିତ୍ତଳ
ମାତ୍ରରେ ଯେ ଆପଣଙ୍କର ଚା କରିବାର ଯୋଉ କ୍ଷମତା ମା ଅଛି ଯୋଉ ଭଳିଆ ଆପଣ କହିଲେ ନିହାତି ବେ ମନ ଲୋଭ ଲାଗିଲା ମତେ ଯେ ଆପଣ କେବଳ ତ ଖାଲି ବେପାର କରୁନାହାନ୍ତି ଆପଣ ତତ୍ ସହିତ ଆପଣ ଯାତ୍ରୀ ମାନଙ୍କର ଏବଂ ଅନ୍ୟାନ୍ୟ ଯୋଉ ଲୋକମାନଙ୍କର ଦେହ କଥା ଟି ବି ଠିକ ସେ ବୁଝୁଛନ୍ତି।
ଆଜ୍ଞା ଆଜ୍ଞା ଯେତିକି ଆମ ଦ୍ଵାରା ସମ୍ଭବ ହେଇପାରିବ।
ଚା ବି ମଧ୍ୟ କରୁଥିବେ ମାନେ ଯୋଉଟା ଆମର ଯୋଉ ଡିକାସିନ୍ ଚା ବୋଲି କୁହନ୍ତି ଯେ ଟିକେ ଥଣ୍ଡା ଫଥଣ୍ଡା ହେଇଥିଲେ ଯୋଉ ଖାଇଲେ ଟିକେ ସୁଦୃଢ ଲାଗେ ଟିକେ ମନ ଟା କୁ ଟିକେ ସେଇ ସିଏ ବି କରୁଥିବେ ଆପଣ ବୋଧେ।
କହିବି ଆଜ୍ଞା ତା ବିଷୟରେ ବି କହିବି। କେବଳ ଆଜ୍ଞା ଚାହା କଲେ ଯେ ସେ ଚାହା ସମସ୍ତଙ୍କ ପାଇଁ ପସନ୍ଦ ଆଜ୍ଞା। ଆଜି କାଲି ଆପଣ ଦେଖିଥିବେ ମୁଁ ପ୍ରଥମେ ମୋର ଦିନ ଚର୍ଯ୍ୟା ଜେନ୍ତି ପ୍ରଥମ ପଚାର ଥିଲେ ମୁଁ ସେଇଟା କହି ଦଉଛି। ତାପରେ ଆପଣଙ୍କୁ ଏ ବିଷୟରେ କହିବି ମୁଁ। କଣ କଣ ବୁଲାବୁଲି କରାଏ? ବୁଝିଲେ ତ ଆଜ୍ଞା ତାପରେ ଆଜ୍ଞା ସକାଳୁ ଛଅଟା ହେଇଯାଏ କିଛି ଲୋକ ଆଜ୍ଞା ସକାଳ ପରିଚର୍ଯଆ ରେ ବାହାରନ୍ତି ସେମାନଙ୍କୁ ଆଜ୍ଞା ଚାହା ଫା ଦିଆଦିଉ କରାଯାଏ ବୁଝିଲେ। ସେମାନେ ଆସନ୍ତି ଆଜ୍ଞା ଆପଣ ଚା ଦୋକାନ ବୋ ଜାଣିଛନ୍ତି ଆଜ୍ଞା କଥା ଅଧିକ ଆଜ୍ଞା ଦୁନିଆ ଯାକର ଚର୍ଚ୍ଚା ଆମ ଦୋକାନରେ।
ଠିକ ଠିକ ଏକଦମ ଠିକ କହିଛନ୍ତି।
କ କିଏ ଖରାପ ଲୋକ କହ ଆଜି ରାଜନୀତିରେ କଣ ଚାଲିଛି ସମାଜରେ କଣ ଚାଲିଛି ସମାଜର କେତେ ଦୂର ଆଗକୁ ପଡିଲାନି
ଠିକ୍ ଠିକ୍।
ଯା କିଛି ଲୋକଙ୍କ କଥା ଶୁଣି ହସ ଲାଗେ କିଛି ଲୋକ କଥାରେ ନିଜେ ବିଧ ଦ କଥା ମିଶେଇ କଥା ହେବାକୁ ପଡେ ଆଉ କିଛି ଲୋକ କଥା ଶୁଣି ବେଳେ ବେଳେ ରା ଆ ବି ଲାଗେ କଣ କରିିବ
ଆଛା ଆଛା ହଁ ହଁ କାରଣ ବିଭିନ୍ନ ପ୍ରକାର ଲୋକ ଆପଣଙ୍କ ପାଖକୁ ଆସନ୍ତି। ଏଇଥର ଜଣା ପଡୁଛି ତେଣୁ ନିହାତି ଭାବେ ହଁ କିଛି ଜଣ ଖୁସି ଦେବେ ଆପଣଙ୍କୁ କିଛି ଜଣଙ୍କ କଥାରୁ ଆପଣ ଶିଖୁଥିବେ ମଧ୍ୟ ନିହାତି ଭାବରେ ଏବଂ କିଛି ଜଣଙ୍କୁ ଆପଣ ମଧ୍ୟ ଶିଖଉଥିବେ। କାରଣ ଚା ଷ୍ଟଲ ଟା ନିହାତି ଭାବେ ଗୋଟେ ମାନେ ଦୁନିଆଟାକର ମାନେ ଚର୍ଚ୍ଚା ସେଠି ହୁଏ ମାନେ ସ୍ୱାସ୍ଥ୍ୟରେ କଣ ହେଲା ଆପଣ ଯେମିତି କହିଲେ ରାଜନୀତିରେ କଣ ହେଲା ସବୁ ପ୍ରକାର ଜିନିଷ ସେଠି କରୁଛନ୍ତି ଠିକ୍ ଠିକ ଆଜ୍ଞା ଠିକ୍ ଅଛି। ଯେ ଆମେ ଆଜ୍ଞା ଆମେ ଆଉ ଦିନେ ବି ଭଲ ଭାବେ କଥା ହେବା ଆଉଥରେ ଆପଣଙ୍କର ଅନ୍ୟ ଦିନ ଚର୍ଯ୍ୟା ବିଷୟରେ ୟାପର କେବେ ଗୋଟେ କଥା ହବା ମୁଁ ଟିକେ ମୋର ଗୋଟେ ଏପଟୁ ଗୋଟେ କଣ କରିବି ମୋର ଏଇ ଯେଉଁ ପୁଅଟା ମୋର ଡାକିଲାଣି ତ ଟିକେ ଟିକେ ତାକୁ ଯାଇକି ସେ ଗଣିତ ଟିକେ ପଢେଇଦେବି ତ ହଁ ତାର କଣ କି କାଲି ଅର୍ଦ୍ଧବାର୍ଷିକ ପରୀକ୍ଷା ଟା ଅଛି ତ ତ ଟିକେ ଜାଣିପାରୁଥିବେ ବାପାଙ୍କ ଡ୍ୟୁଟି ହଁ ହଁ ମୁଁ କଲ୍ କରୁଛି ହଁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବେ କଲ୍ କରିବି ହଁ ଆମେ ପୁଣି ଥରେ କଥା ହବା ଏଇଭଳିଆ ହିଁ ହବା ଏଇ ଭଳିଆ ହିଁ ଆମେ କଥା ହବା।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା।
ଆପଣ ଭଲ ଦିନଟି ସୁଖମୟ ହଉ ଆପଣଙ୍କର ହଁ ହଁ ଆପଣଙ୍କ ଦିନଟି ମଧ୍ୟ ସୁଖମୟ ହଉ ଆଉ ଭଲ ଖାଦ୍ୟ ପେଦ୍ୟ ନେଇକି ରହୁ। ଥାନ୍ତ। ହଁ ରହିଲି ଆଜ୍ଞା ନମସ୍କାର ନମସ୍କାର ନମସ୍କାର ଆଜ୍ଞା।